ଜଗନ୍ନାଥ। କଣ କରୁଛ ଭାଇ?
ବସିଛୁ ଭାଇ।
ହ ଭାଇ ଖାଇନୁ। ଆଜ୍ଞା ଭାଇ ତମେ କୋଉଠି ଅଛ କି?
ମୁଁ ଏଇଠି ଏଇ ନାଳ ଆଡେ
ନା ଆମେ ତ ବାଇପା ସଡେ ଅଛୁ।
ବୁଲୁଚୁ ଆଉ।
ଓହୋ, ଆଉ। ହଁ ସବୁ ଭଲ ଆଉ।
ହଁ ଆମେ ଏଇ ବଲ୍ ବାଗଉଛୁ।
ହୁଁ ହୁଁ।
ହାଲୋ, ହଁ କୁହନ୍ତୁ?
କଣ ଖାଇଛନ୍ତି କଣ ଆଜି?
ଖାଉଛୁ ଏ ଯୋଉ, କିଛି ଖାଇନୁ, ପେଟରେ କପଡା ପକେଇଛୁ। ପେଟରେ କପଡା ପକେଇଛୁ କିଛି ଖାଇନୁ ଆଜି।
ଲୁଣ ପାଣି ବି ଦଉନାହାନ୍ତି?
ନା ଲୁଣ ପାଣି, ଲୁଣ ବି ନାହିଁ ଆମ ଘରେ।
ଓହୋ, ଆଉ କଣ କୁହନ୍ତୁ?
ହଁ ଭଲ ସବୁ ଆଉ।
ହଁ ଭଲ ତ ଆଉ।
କଣ ଖାଇଥିଲ କି ତମେ?
ମୁଁ ଏ ପଖାଳ ଭାତ କୁ ସୁ ଶୁଖୁଆ ଯୋଉ ଆସୁନି ଆନ୍ଧ୍ରା ଶୁଖୁଆ। ଏଇଥିରେ ଭଜା ହେଇଥିଲା ଆଉ ଶୁକ୍ରବାରଟ ଆଜି ଆଉ।
ଓହୋ, ଆମେ ତ ଏଇନା ବୁଲୁଛୁ ଆଉ।
ହଁ କୋଉ ଆଡେ ବୁଲୁଛ? ହୁଁ ହୁଁ, ଆଉ ଭଲ ମାଛ ତ ମିଳୁଥିବ, ପାରାଦୀପ ଘର ଆଉ।
ଛରା ଧରୁଛୁ ସେଇଟା ତମେ ଖାଉଛ ବା।
ହୁଁ ହୁଁ। ଆଉ।
ଆଉ ସେ
ତମେ କଣ କରୁଥିଲ କି?
ଆମେ ବା ବୁଲୁଛୁ, ହଁ।
ତମ ଗାଁ ରେ କଣ କଣ ମନ୍ଦିର ଅଛି? ତମ ଗାଁ ରେ କଣ କଣ ମନ୍ଦିର ଅଛି?
ଆମ ଗାଁ ରେ ଅଛି ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର। ତାରିଣୀ ମନ୍ଦିର ଆଉ ଅଛି ଏତିକି ତ ମନ୍ଦିର ଆଉ।
ତମେ କ୍ରିକେଟ ଖେଳ?
ନାଁ ନାଁ ମୁଁ କ୍ରିକେଟେ ଖେଳେନି।
ହ ଆଉ। ଆମ ଗାଁରେ ତ ଅଛି କପିଳାସ ମନ୍ଦିର।
ହୁଁ ହୁ, ତମ ଘର କପିଳାସ ପାଖରେ କି?
ହଁ। ବାଇଶି ପାହଚ ତମେ ବୁଲିଛ? ପୁରୀ ଆଡେ ଯାଇଛ?
ଉଁ
ପୁରୀ ଆଡେ କେବେ ଯାଇଛ? ମତେ ତମ କଥାରୁ ଲାଗୁଛି ପୁରୀ ଆଡେ କେବେ ବି ଯାଇନଥିବ?
ହୁଁ ଉଁ।
ତ ପୁରୀରେ ବୁଲିଚ କିବେ ନା ବୁଲିନ? କୁଆଡେ। ପୁରୀ ଫୁରୀ ପୁରୀ ହଁ ଆପଣ ଯାଇନାହାନ୍ତି? ହଁ ଯାଇଛି।
କେତେ ଥର ଯାଇଛନ୍ତି? ଏ ତିନିଥର ଉଁ ହୁଁ ଆପଣ କଣା ବରା ଖାଇଛନ୍ତି?
ଆଉ।
ଆପଣ କଥାବାର୍ତ୍ତା
ଆପଣଙ୍କ କଥାବାର୍ତ୍ତାରୁ ଲାଗୁଛି ପୁରୀ କେବେ ତମେ ଯାଇନଥି
କହୁଛନ୍ତି କହୁନାହାନ୍ତି କଣ? ଆପଣଙ୍କ କଥାବାର୍ତ୍ତାରୁ ଲାଗୁଛି ପୁରୀ କେବେ ତମେ ଯାଇନ।
କହୁନ କଣ ତମେ ବୁଲୁଛ ନା କଣ ହଁ ଟିକେ ବୁଲୁଚି ଆଉ।
ପବନ ଖାଉଚି ଆଉ।
ହଁ ଆମ ଗାଁରେ ଗୋଟେ ବାହାଘର ହଉଛି ତ ଆମ ଗାଁ ରେ ଗୋଟେ ବାହାଘର ହଉଛି ତ ସେଥିପାଇଁ ଆମେ ବୁଲୁଛୁ ଇଆଡ଼େ ଆଉ। ନାଁ ମ ଭୋଜି ଯାଇଥିଲୁ ଯେ ସରିଗଲା।
ଉଁ ହୁଁ ତମେ ଆଗୁଆ ଯିବ ନା ଆଉ ନାଁ। ଆ ତମ ଆଡେ ତଳିମରା ହେଲାଣି?
ତମେ ମାରିବ କି?
ହଁ ମୁଁ ଟିକେ ଯଉ ତଳି ଫଳି ଉପାଡେ ତ। ଦିନିକୁ ତିନିଶହ।
ଅ କେ ତିନିଶ ଆମ ଆଡେ ନଉଛନ୍ତି ଅଢେଇଶହ। ତମ ଆଡେ କେମିତି ତିନିଶହ।
ତିନିସ।
ଥାହୁ ତାଲେ ତମେ ନହେଲେ ଆଉ କାହାକୁ ଗୋଟେ ପଠେଇ ଦିଅ। ଆମର ଲମ୍ବା ଧାନ। ବିରିୟାନୀ ଧାନ।
ଉଁ।
ହଁ ମୁଁ ଫୋନ୍ କରିବି।
ତମର ବିଲ କେତେ ମାଣେ ଅଛି?
ଆମ ବିଲ ଦିମାଣେ ଖଣ୍ଡେ ଅଛି ଆଉ। ତମେ କ ଏଇ ଯଉ ତଳି ମାରନା? ନାଁ ନାଁ। ତମେ ତଳି ମାର?
ହଁ ମତେ ଦେଇଦଉନ ଲିଜ୍ ରେ ମୁଁ ମୁଗ ଚାଷ କରିବି।
କିଣା କିଣି କଥା
ଆଉ ଭଲ। ତଳି ଫଳି ସବୁ କେତେ ରେଟେ ନିିଅ କଣ?
ଡବଲ ଯିରୋ
କହୁନ?
ଆଉ କଣ ଖାଇଚ କଣ?
ଖାଇଥିଲି ଭାତ, ଡାଲି, ଖଟା, ପାସ, ମାଂସ।
ହୁଁ ହୁଁ।
କହୁନାହାନ୍ତି ଆପଣ। ଆପଣ ଗାଡି ଚଲେଇ ଶିଖିଛନ୍ତି?
ହୁଁ ମୁଁ ଟ୍ରକ୍ ଚଲାଏ। ଆଉ ଆପଣ କଣ ଡମ୍ଫର ଚଲାନ୍ତି? ନା କଣ ହାଇୱା?
ନା ନା ମୁଁ ସବୁ ଗାଡି ଚଲା
ହଁ ଅଲରାଉଣ୍ଡର।
ହଁ।
ଆଉ ଆ ଜଗନ୍ନାଥ ପୁରୀ ମନ୍ଦିର କେବେ ଯିବା?
ନା ଯିବାର ନାହିଁ ଏବେ ଯାଇ ଯୋଉ ଆସିଲୁ ପହର ଦିନ ଯାଇଥିଲୁ ଆସିଥିଲୁ ତ ସେଥିପାଇଁ
ହୁଁ ହୁଁ। ଆଉ ଦେହ ପା କେମିତି ଅଛି ଆପଣଙ୍କର?
ଭଲ ଅଛି ଦେହପା।
ଭଲ ଅଛି। ଆଉ
କହୁନାହାନ୍ତି ଆପଣ?
ଆପଣ କ୍ରିକେଟ ଖେଳନ୍ତି?
ହଁ କ୍ରିକେଟ ଖେଳନ୍ତି ସବୁ ଖେଳେ କ୍ରିକେଟ ବ୍ୟାଡମିଣ୍ଟନ ଫୁଟବଲ ଏଇ ସବୁ ଖେଳେ ଆଉ।
ଆଉ ବ୍ୟାଟ୍ସମ୍ୟାନ୍ ନା ବୋଲର ଆପଣ? ଅଲରାଉଣ୍ଡର। ହୁଁ ହୁଁ।
ସବୁ ଖେଳେ ଆଉ ମୁଁ ଥିର୍ଡ ମାନ ରୁହେ ଆଉ।
ଦୋକାନ ଯାଇଛନ୍ତି?
ନା ନା ଯାଇନି।
ସେ କ୍ରିକେଟ ଫିଲ୍ଡ ପାଖରେ ଦେଖନ୍ତୁ ଆପଣଙ୍କର ଗାଁ ରେ ମୁଁ ଥରେ ବୁଲି ଯାଇଥିଲି କୋଦିଆ ଦୋକାନ ବୋଲି ଗୋଟେ ଥିଲା। ସିଏ ଭଲ ପାନ ଭାଙ୍ଗେ। ରଜ ପାନ ତାର ମାର୍କେଟ ଘାଣ୍ଟି ଦବ।
ହଁ ରଜରେ କୁଆଡେ ବୁଲି ଯାଇଥିଲେ?
ହୁଁ।
ମୁଁ
ରଜ ପାନ ଆପଣ ଖାଇଛନ୍ତି?
ନା ଖାଇନୁ।
ରଜପାନ ଖାଇଛନ୍ତି ଆପଣ? ଉୁଁ ଖାଇନ। ତମେ କଣ ବାଂଲାଦେଶୀ କି ଆଉ?
ନା ନା।
ଆଉ କଣ କୁହନ୍ତୁ ହଁ ଭଲ ସେମତି ଆଉ ଚାଲ ଆଉ ସୁଖେ ଦୁଃଖେ ଯୁଗ ଚାଲିଛି ଆଉ।
ଓହୋ ଆଉ ତମେ କେବେ ଯୋଉ ଚିଲିକା ଆଡେ ଯାଇଛ ନା ଚିଲିକା ଆଡେ ଯାଇନ।
ହୁଁ।
ଚିଲ୍ଲିକା ଆଡେ କେବେ ଯାଇଛୁ ନା ଚିଲିକା ଆଡେ କେବେ ଯାଇନ। ଚିଲିକା ଆଡେ ତମେ କେବେ ଯାଇଛ?
ହଁ ଏଇ ଯୋଉ ଚିଲଆଡେ ଯାଇଥିଲି ଏବେ ଏଇ ଦିଇ ମାସ ହେଲାଣି ବୁଲିକି ଆଇଛି ରହିକି ଏଠି ମାଛ ପାଚ ମାରିକି ଆଉ।
ଚିଲିକା ଯାଇଛି ମାଛ ମାରି ତାପରେ ଆଡେ ସମୁଦ୍ର ଆମର ସମୁଦ୍ରରେ ବଡ ବଡ ଡଙ୍ଗାରେ ଆମେ ଯାଉ ମାଛ ମାରି।
ଓ ହୋ।
ଆପଣ ମାଛ ମାରି ଯାଆନ୍ତି ନା କୁଆଡେ ଯାଆନ୍ତି?
ନା ନା ମୁଁ ମାଛ ମାରି ଯାଏନି ହଁ। ଏଇ ଯୋଉ ପୋକ ଫୋକ ଖାଉ ଆମେ ଆଉ
ହଉ ଭାଜିକିନା କଞ୍ଚା।
ନା କଞ୍ଚା ଫ୍ରାଏ କରି କିନା ଖାଉ ଆଉ
ତେଲରେ ନା
ହଁ ତେଲ ପାଣି ସବୁଥିରେ ଭାଯୁ
ଆଉ ଆଉ ତମ ଧାନ ଫାନ ରୋଇଲଣି ନା ନାଇଁ?
ନା ନା ଧାନ ରୋଇନୁ
ଆଉ ଆଉ
ଆଉ ଏଇ ଯୋଉ ହଁ କଙ୍କଡା ଜେଜି ତମଙ୍କ ମୋ ତୋ ଗୋଡ ହାତ ଭାଙ୍ଗି ହେଇଛିି ଏବେ
ହୁଁ, ହୁଁ, ହୁଁ ହ କେମିତି କଣ ଛାତରୁ ଗଳିପଇଲ ନା ଗାଡି ବାଡେଇଦେଲା?
ଗାଡି ବାଡେଇଦେଲା।
ହୁଁ ହୁଁ।
ନା ନା ପଲସର ନୁହଁ? ଟି ଭି ଏସ ହଁ। ହଁ। ଆଉ ମୁଁ ଏବେ ତ ଯାଇଥିଲି ପୁରୀ
ଆଇଲାବେଳକୁ ନା ଗଲାବେଳକୁ।
ଅହ ଯୋଉ ତମେ ତଳି ମାର କି?
ହଁ ହଁଉ ତମର ବିଲ ଅଛି କି ମାରିଦେବି ଦି କଣ ତଳକୁ ଦୁଇଶହ ଆଉ ହୁଁ ହୁଁ। ଆଁ ଆମେ ଭଲ ମାରୁନା ହଉ ଆଜ୍ଞା ରହୁଛି ଆଉ ଜୟ ଜଗନ୍ନାଥ।